ହଁ।
ହଁ କଣ କରୁଚନ୍ତି?
ଏଇ ରୋଷେଇ ସାରିକି ଟିକେ ବସିଛି ଆଉ ଖାଇନୁ।
ଓହୋ।
ଆଉ ତମେ କଣ କରୁଚ?
ମୁଁ ଏଇଠି ବସିଛି ବାହାରେ।
ଗରମ ଲାଗୁଛିି ବୋଧେ?
ହଁ ବହୁତ ଲାଗୁଛି ଗରମ ଆଉ ସିଆଡେ ଗରମ ହଉଛି ନାଁ?
ହଁ ବହୁତ ଜୋରସୋର ଲାଗୁଛି ଗରମ ମୁଁ ବି ଏମିତି ବାହାରେ ବସିଛି ଆଉ।
ଓହୋ।
ହଁ ଆଉ ଖାଇଲଣି ନା ନାଇଁ?
ନାଇଁ କିଛି ଖାଇନି ଆମର ରୋଷେଇ ହଉଛି ତମର ରୋଷେଇ ସରିଲାଣି?
ହଁ ଆମର ରୋଷେଇ ସରିଲାଣି। କିନ୍ତୁ ଖାଇନୁ ଆଉ ବସୁ ଟିକେ ଖାଇବୁ।
ଓହୋ।
ଆଉ କଣ କରୁଥିଲ?
ଆଉ କଁ କରିବି ଏଇ ଭାରେ ବୁଲଛି ଅମ ଲାଗୁଛି ଆଉ।
ଆ ହାଁ ଆଉ କଣ ପଢୁଛ କହିଲ?
ମୁଁ ମୁଁ ଫରେନ୍ସିକ ସାଇନ୍ସ କରୁଛି।
ଓହୋ ଆ ଏତେ ବାଟ ପଳେଇଲଣି ଆଉ।
ହଁ ପା।
ଓହୋ କୋଉଠି ପଢୁଛ?
ଏଇ ସେଞ୍ଚୁରିଆନ ୟୁନିଭରସିଟିରେ।
ଓହୋ। ଆ ହୋଉ ଆଉ ତମ ଘରେ କିଏ ଅଛନ୍ତି?
ଆମ ଘରେ ଆମ ପା ଜଏଣ୍ଟ ଫ୍ୟାମିଲି ଆମ ଘରେ ସମସ୍ତେ ଅଛନ୍ତି। ବଡାପା, ବଡବୋଉ, ଆଉ ତାଙ୍କର ଦିଟା ପୁଅ ମୋ ମାମା, ଡାଡି, ମୋ ଭାଇ, ମୋ ଜେଜେ ବାପା।
ଓ ହୋଁ ଭାଇ କଣ ପଢୁଛି?
ମୋ ଭାଇ, ଏ ତାର ଏ ବର୍ଷ ପ୍ଲସ ଟୁ ସରିିଲା।
ଓହୋ ଭଲ ମାର୍କ ରଖିଛି।
ହଁ।
ହଉ ତାପରେ କଣ ପଢିବ?
ସିଏ ପଢିବ ଆଉ।
ଅହୋ। ପ୍ଲାନିଂ ଚାଲିଚି, ଓହୋ। ଆ ତମ ମାମା ଆଜି କଣ ରୋଷେଇ କରିଛନ୍ତି?
ଆମର କଣ ଆଜି ରୁଟି କୁ ପନିର ହେଉଥିଲା।
ଓହୋ ମଜା ଆଉ।
ହଁ ପା।
ଆଉ ଟିକେ ପଠେଇଲନି?
ଆଉ ତମେ ମତେ ଫୋନ କରିଥିଲେ ମୁଁ ପଠେଇଥାନ୍ତି।
ମୁଁ ଏବେ ଫୋନ କରିଛି ତମେ ଏବେ ପଠାଅ।
ହଉ ମୁଁ ପଠେଇଦେବି ହ୍ୱାସପରେ।
ଆଉ ତମ ମାମା ରାଗିବେନି?
ନାଁ ନାଁ।
କେଜାଣି?
ନା ଲୋ ରାଗିବେନି।
ଆଉ-ଉ ଏମ୍ତି କଥା ତାହେଲେ ଆଉ।
ହୁଁ ଆଉ ତମ ଆଡେ କଣ ପୂଜା ଫୂଜା ହୁଏ ନା କିଛି ହୁଏନି?
ଆମ ଘରେ ଆମ ପଟେ ତ ହୁଏ-ଏ ଦଶହରା ହୁଏ।
ଓହୋ।
ଆଁ ଦଶହରା-ଆ ମ୍ ନବମୀ ପୂଜା ହୁଏ, ମହାନବମୀ, ମହାଷ୍ଟମୀ ପୂଜା ହୁଏ।
ଓ।
ଅଁ ସବୁ ଲୋକଙ୍କୁ ଖାଇବାକୁ ଦିଆଯାଏ।
ଓହୋ।
ଅଁ ତାପରେ ରାବଣ ପୋଡି ବି ହୁଏ।
ଓ ତମେ ଯାଅ ଦେଖି?
ହଁ ବହୁତ ଲୋକ ଆସନ୍ତି ଦେଖିବା
ଓ ହୋ।
ହଁ ବହୁତ ଦୋକାନ ବଜାର ସବୁ ପଡେ। କିଣାକୁଣି କରୁ। ଯାତ୍ରା ବ ପାଟି ବି ପଡେ ଯାଉ ଦେଖିବାକୁ।
କଣ ଯାତ୍ରା ପଡ଼େ?
ଏଇ ପାର୍ବତୀ କୋଣାର୍କ ଏମିତି ସବୁ ଆଉ ସ୍ଵର୍ଣ୍ଣ ମହଲ ସ୍ଵର୍ଣ୍ଣ ମନ୍ଦିର। ତମେ ଆସିବକି ଦେଖିବାକୁ?
ହଁ ଯିବା।
ହଉ ଏ ବର୍ଷ ଦଶହରା କୁ ଆସିବ ଆଉ।
ହଉ ହଉ।
ନିମନ୍ତ୍ରଣ ରହିଲା।
ହଁ ହଁ। ଆଉ ତମେ କଣ ଓଷାବାସ କର ନା କିଛି କରନି?
ହଁ ଆଉ ଗୁରୁବାର ମାଣବସା ଓଷା କରୁ। ରାତିକୁକୁ ଉ ଉଠିକି ଝୋଟି ଚିତା ସବୁ ପକଉ। ତାପରେ ସକାଳୁ ରାତି ତିନିଟାରୁ ଗାଧେଇ ପାଧେଇ ଆଉ ନୂଆ ଶାଢୀ ପିନ୍ଧିକି ପୂଜା କରୁ। ଆଉ କ୍ଷିରି ଭୋଗ ହୁଏ। ଖେଚୁଡି ଭୋଗ ହୁଏ। ପିଠା ଆଉ ତରକାରୀ ଡାଲମା ଏରା ସବୁ ହୁଏ। ଠାକୁରଙ୍କ କତିରେ ଭୋଗ ଲାଗେ। ବହି ବୋଲା ଯାଏ ଗୀତ। ତାପରେ ଘରେ ସମସ୍ତଙ୍କୁ ପ୍ରସାଦ ଦିଆ ହୁଏ ତା ପଛରେ ଆମେ ଖାଉ ଆଉ।
ଓହୋ।
ଘରେ ଖାଇ ସାରିଲା ପରେ ଆମେ ଖାଉ। ଘରେ ସମସ୍ତେ ଖାଇସାରିଲା ପରେ ଆମେ ଖାଉ।
ଓହୋ।
ହୁଁ ତମର?
ଆମର ବି ସେମିତି ଅ ରାତି ଗୋଟେ ଦିନ ପୂର୍ବରୁ ଆମ ମୋ ମାମାର ବଡ଼ବୋଉର ସବୁ ଆ ଝୋଟି ଫୋଟି ପକେଇବେ ଘର ଦ୍ୱାର ଧୋଇକି ସବୁ ଝୋଟି ଫୋଟି ପକା ହୁଏ। ଗଙ୍ଗା ପାଣି ଛିିଞ୍ଚି ତାପରେ ଠାକୁରଙ୍କୁ ସବୁ ଠା ଠାକୁରଙ୍କୁ ଧୁଆହେଇଥିବ ଲକ୍ଷ୍ମୀ ନାରାୟଣଙ୍କୁ ଧୁଆହେଇଥିବ ଆଉ ଯୋଉଥିରେ ଧାନ ବସାନ୍ତି ତାକୁ ହେମିତି ପୁରା ସଜବାଜା କରିଦେଇଥିବେ ଗୋତେ ଦିନ ପୂର୍ବରୁ ତାପରେ ସକାଳ ଚାରିଟାରୁ ଉଠି ଆ ଗାଧେଇ ଫାଦେଇ ମୁଣ୍ଡ ଫୁଣ୍ଡ ଧୋଇକି ଅଳତା ଫଳତା ଲଗେଇକି ଧଳା ଶାଢୀ ଏ ସବୁ ପିନ୍ଧିକି କିନ୍ତୁ ଗୁରୁବାର ଶାଢୀ। ସବୁ ପିନ୍ଧିକି ଆଉ ହଉଛି ତାଙ୍କର ସିନ୍ଦୁର ଫିନ୍ଦୁର ଲଗେଇକି ତାଙ୍କର ଠାକୁଘରକୁ ଯିବେ। ଆଉ ସବୁ ଝୋଟି ଚିତା ପଡିଥିବ ତାପରେ ସବୁ ଗେଣ୍ଡୁ ଫୁଲ ଥୋଇ ଦିଅନ୍ତି ତାପରେ ଠାକୁରଙ୍କୁ ହେଠୁ ସଜାନ୍ତି ଗେଣ୍ଡୁ ଫୁଲରେ। ଆ ତା ମୂଳା ଫୂଳା ଥୋଇକି ସବୁ ସଜେଇବେ। ସଜେଇ ସାରିବା ଆ ପରେ ଏ ଯୋଉ ମଣ୍ଡା ପିଠା ଆଉ କାକରା ଯାହାବ ହେଇଥିବ ତାହଲେ ଫଳ ଭୋଗ ସବୁ ଆ ଦିଅନ୍ତି ଭୋଗ ଜଳନ୍ତି ତାପରେ ରଖିବାକୁ ପ ପଡୁନି। ଆଉ ଝୁଣା ଧୂପ ଧୀପ ଦେଇକି ସବୁ ବୁଲାନ୍ତି ଠାକୁର ପୂଜା କରନ୍ତି ଆଉ ତାପରେ ଆମେ ସବୁଠିକ କି ଗାଧେଇ ଫାଧେଇ ତାଙ୍କ ବେଳେ ଯାଇ ବସୁ ଆଉ।
ଆ ଅ ଆମର ବି ଏମିତି ହୁଏ।
ଓହୋ।
ହଁ ତମ ଝୋଟି ଚିତା କିଏ ପକୁଏ?
ଆମର ମୋ ବଡ ପକାନ୍ତି।
ହଁ ତମକୁ ଆସିନି
ନା ମତେ ଝୋଟି ଭୋଟି ହେରା କଣ କର ହେରା ଜାଣିକି କଣ କରିବୁ।
ଆଉ ତ ଶିଖିକି ପକେଇବ ନା ଆଉ।
ଆ ମୋ ବରବୋ ଅଛନ୍ତି ଶିଖେଇଦବେ ଯେ ଆ ଟାଇମ କାଇଁ ହେଉଛି
ଓହୋ ବାହାରକୁ ପଳଉଛ ପାଠ ପଢିବାକୁ ହା।
ହଁ।
ଆ ହଉ ଆଉ ତମ ମାମା ତମକୁ ରୋଷେଇ ଶିଖେଇଲେଣିି ନା ନାଇଁ।
ହଁ ଶିଖେଇଛି।
କଣ ଆଇଟମ ଶିଖେଇଛନ୍ତି?
ଆ ସେଇ ଚିକେନ ଚ ଚିକେନ ଚିଲି ପନିର। ଆଉ ଚିକେନ ପକୋରା ମ୍ୟାଗି ଇ ପି ମୁଁ ସବୁ କରିଦେବି।
ହଁ।
ହୁଁ।
ଆଉ ଯୋଉ ଚିଲ କୋବି ଶିଖିଛ ନା ନାଇଁ।
ଚିଲ କୋବିି ହଁ ଶିଖିଛି।
ଓହୋ ଆଉ ତମକୁ ଆସିବ।
ହଁ ପା।
ମୁଁ କେତେବେଳେ ଗଲେ ଟିକେ ଖଇବ।
ହଁ ହଁ ନିହାତି ତମେ ଆସିଲେ ମୁଁ ତମ ପାଇଁ ସ୍ପେଶାଆଲ ଚିଲି କବି କରିବି।
ହଁ ମତେ ଟିକେ କୋବି ଟା ଟିକେ ଭଲ ଲାଗେ ଖାଇବାକୁ ତ
ଓହୋ।
ହଁ।
ଆଉ କୋବି ଛେନଞ୍ଚା ତା କେବେ ଖାଇଛୁ ନା ଖାଇନ।
କୋବି ଛିଞ୍ଚଟା ହଁ ଖାଇଛି।
ଓହୋ ମାଛ ସେ ଯଦି ମାଛ ଫାଛ ପକେଇକି ଗଳନ୍ତି ଖାଇଥିବ ତୋ?
ହଁ ମାଛ ମୁଣ୍ଡ ପଡିକି ହୁଏ। ଭଲ ଲାଗେ।
ହଁ ମୋ ବୋଉ କରି ଯାଣିଛନ୍ତି ବା।
ତମ ବଡ ବୋଉଙ୍କୁ ତାହେଲେ ସବୁ ଆସିଛି ବୋଧେ?
ହଁ।
ଆ ବଡ ବୋଉ ଆଣିଲେ ଆମ ଘରକୁ।
କିଏ କି?
ଆରେ ଆମ ଘରେ ରହିକି କଲେ ଆମେ ଟିକେ ଖାଇବୁ ଆଉ କଣ?
ହ ଭାଇ ତମେ ସେମିତି ଲୋକ ଟେ କିଣିକି ଆଣ ହାରି।
ଆଉ କୋଉଠୁ ପାଇବୁ?
ଆଉ ପାଇବ ହେଇ ଯାଜପୁର ଆଡେ ମିଳୁଛି।
ଆଉ ପାଇଲେ ସିନା ଆଣିବୁ।
ଆଁ
ପାଇଲେ ସିନା ଆଣିବୁ।
ପାଇବ ପାଇବ କଣ ପାଇଁ ପାଇବ ନା ଆଉ।
ଓହୋ। ଆଉ ତମେ ପଳେଇ ଆସ ଆମ ଘରକୁ।
ନାଇଁ ନାଇଁ।
କି?
ଏ ଏତେ ବାଟ କିଏ ଯିବ ଚାଲି ଚାଲି।
ଆଉ ଗାଡି ପଠେଇବୁ।
ନାଇଁ ନାଇଁ ଥାଉ ମୋର ସମୟ ହେଲେ ଯିବି ଆଉ ହାଁ।
ତମ ଭାଇ ତମେ ପଳେଇ ଆସ।
ନା ହେଟା ଗଲେ ମୁଁ ଯିବିନି।
କି?
ଏ ଚଗଲା ହବ ହେ ମତେ ବାଡେଇବ ତାପରେ କିଛି କରିପାରିବିନି।
ଓହୋ ତାହାଲେ ଭାଇ ଭଉଣୀ ଭିତରେ ଏମିତି ଫାଇଟିଙ୍ଗ ଲାଗୁଚ। ଅହଁ କିଏ ବେଶୀ ଲାଗୁ
ହେଇ ହେଇ ମୋ ଭାଇ ଖଣ୍ଡି କ।
ଉଁ ହୁଁ। ଆ ଛୁଆ ଟା ଲାଗୁଚି ଆଉ।
ହଁ ଛୁଆ ନୁହେଁ ବଡ ପିଲା ହେଲାଣି ପ୍ଲସ ଟୁ ସଲାଣି।
ଆ ହଉ ପଛ କେ ଛୋଟ ପିଲା ଟା ଆଉ।
ହୁଁ
ଆଉ କଣ କେତେବେଳେ ଖାଇବ?
ଖାଇବୁ ସେ ନଅ ଟା ଦଶଟା ବେଳକୁ ଆଉ।
ଉ ହୁଁ ତମ ଆଡେ ଲାଇନ ଅଛି ନା ନାଇଁ?
ହଁ ଅଛି।
ଓହୋ ଆମର ତ କଟି ଯାଇଛି ଆଉ।
ଓହୋ ଅନ୍ଧାରେ ଵଶ୍ଚ ତାହେଲେ।
ହଁ ଅନ୍ଧାର ହେଇଯାଇଛି ବସିଛୁ ଖାଲି ଆଉ ଗୋଟେ ଲାଇଟି ଜଳୁଚି ଆଉ ଛୋଟ ଲାଇଟଟେ ଆଉ।
ଓହୋ
ଓହୋ ଏମିତି ଆଉ ଆ ଲାଇନ ଆସିଲେ ଖାଇବୁ ଆଉ।
ଅ ହୋ ହଁ ପାଇଁ ଏଇ ବର୍ଷା ଦେଖୁନୁ ହଉଛି ଲାଇନ୍ ଫାଇନ୍ ସବୁ କାଟି ଦଉଛନ୍ତି।
ହଁ ଟିକେ ବର୍ଷା ପବନ ଟିକେ ହେଲେ ଲାଇନ କାଟି ଦଉଛନ୍ତି ଆଉ।
ହଁ।
ହଁ ମୋବାଇଲ ଟିକେ ଚାର୍ଜ କରିଦଉନାହାନ୍ତି ଆଉ।
ହଁ ପା
ଉଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଅ ହୋ।
ଆଉ ତମ ଦେହ ଭଲ ଅଛି ନା?
ହଁ ଭଲ ଅଛି ସେମିତି।
ହଉ ଆଣ୍ଟି ମୁଁ ରଖୁଛି ଆଁ ପରେ କଥା ହବା ଆଉ। ହଉ।